ଲୋ।
ହାଲୋ, ହଁ ହାଲୋ।
ହଁ, ନମସ୍କାର, ନମସ୍କାର।
ହାଲୋ! ନମସ୍କାର ହଁ, ହଁ କେମିତି ଅଛ? ହଁ, ମୁଁ କହିଲି କେମିତି ଅଛ? ହୁଁ ଖାଇ ହେଲଣି ନା।
ହଁ ଖାଇସାରିଲି। ପୁଅ ଦେହ ଖ ହଁ, ଖାଇସାରି
ପୁଅର କଣଁ ହଉଚି?
ଏଇ ଜର ଅଚାନକ ନା ଧରିଲା ତାକୁ ଯେ, ରହୁନି କୋଳରେ ଖାଲି କାନ୍ଦ ଦୁଚି ଯେ, ଶହେ ଦୁଇ ଜର।
ଏମାଲୋ କଣ ମେଡିସିନ ଦେଇଚ କି ନାଇଁ।
ହଁ ନା ଦେଇକି ତାକୁ ଶୋଇ ଦେଇଛି ତାକୁ ନେବି ଡକ୍ଟର ତ ଆସୁନାହାନ୍ତି ନା। ଆସିବି ସନ୍ଧ୍ୟା ବେଳକୁ ତାଙ୍କ ବସାକୁ ଆସିବ ନେଇକିଯିବି।
ଆଉ କୋଉଠିିକି ଦେଖେଇବ।
ଏଇ ମାର୍କେଟ ଢେଙ୍କାନାଳରେ ଦେଖେଇବା।
ଅଁ ଶିବରଞ୍ଜନ।
ଶିବରଞ୍ଜନ ପାଇକିରାୟ ପାଖେରେ ଫାଷ୍ଟ ଦେଖୋଉଥୁଲୁ ତାକୁ ସନ୍ତୋଷ ଯୋଉ ଗମେଣ୍ଟର ଯିଏ ଥିଲେ ପୁଅର ସେଟି ଦନଡିଶ ବାହାର ଥିଲା ତ ତା ବସାରେନେଇକି ଦେଖାଏ ତା ନାଇଁ ସନ୍ତୋଷ ପାଖରେ।
ହଁ ସେ ସେ ବି ଭଲ ଡକ୍ଟର।
ହଁ ତାପରେ ସିଏ ଯେତେବେଳେଥରେ ଯୋ ଅଚାନକ ପୁଅ ଦିହ ଖରାପ ହେଲା ଯେ ସି ଆସି ନଥିଲେ ପାଇକରୟ ପାଖକୁ ନେକି ପଇକରାୟ ପାଖକୁ ମେଡିସିନ୍ ଗୁଡ଼ା ଭଲ କଟୁନି ପୁିୁଅକୁ।
ନାଇଁ ପାଇକିରାୟଙ୍କର ମେଡିସିନ କଁ କାମ କିନ୍ତୁ ଶିବାରଞ୍ଜନଙ୍କର ମେଡିସିନ ଅଧିକ ହେଇପାରେ କିନ୍ତୁ ଭଲ କାମ ଦଉଚି।
ହଁ ସେ କାଲି ଆସିବେ ପା ରବିବାର
ହଁ ରବିବାରେ ପୁରା ଦିନ ୟାଙ୍କ ଦେଖିବେ।
ହଁ ଆଉ ଆଜି ଇୟେ
ଛୋଟ ଛୁଆ ସଇପାରିଲେ ହବ ନା ଆଉ ତା ବଡି ଟେମ୍ପଚର ସମାଳି ପାରଲେ ହବ ଆଉ। ଛୁଆକୁ ଟିକେ ଦାୟିତ୍ବ ହଁ ଏଇଟା ବି ସିଜିନ ଚେଞ୍ଜ ହଉଚି ନା।
ଅଁହଁ। ଏଟା ବି ଡରୁଚି ଯେ ତାକୁ ଝାଡି ଚୁଡି ହେଇକି କେତେ କଣ କରସାରଲେଣି।
ଏ ଡରୁଚିଟା ଆମର ମନର ଗୋଟେ ବିଶ୍ଵାସ ନୁହୁଁ ଦେହଟା ଖରାପ ହେଇଯାଇଚି ଆଉ।
ହଁ ନାଇଁ ଯେ ଇଏ ବି ଯୋଉ ଛୁଆ ଟା ଖାଲି ସବୁ ଦିନକୁ ସାଢେପାଞ୍ଚ ଥର ଗାଧୋଉଚି। ଯେତେ ଖାଇଲେ ଗାଧୋଉଚି। ଝାଡା ବସିଲା ନେଇକି ଅଧା ଘଣ୍ଟା ପୁଣି ପାଞ୍ଚେଇ ଦେଲେ ପୁଣି ତାକୁ ଓଦା ହଉଚି।
ଏମିତି ଟିକେ ଆଉ ହଁ ଛୋଟ ଛୁଆ। ତାଙ୍କ ଶରୀରରେ କଣ ନେସେନସି ଚଲିବ। ଯାହା ଟିକେ ହେଲେ ସାଙ୍ଗେ ସାଙ୍ଗେ ତାଙ୍କ ଦେହକୁ ଇ ହବ ସେ କଣ କରଯିବା ଛୁଆ ସାଙ୍ଗେ ହଁ ଖାଇସାରିଲେଣିଅଧଘଣ୍ଟା ହେଲା ଖାଇସାରିଲେଣ ନାଇଁ ଖାଇ ଦେଇଚି। ମୁଁ ସକାଳୁ ଟିକେ ଯାହା ହେଲେ ରୁଟି ଫୁଟି ଖାଇଦି ଖରା ବେଲେ ଭାତ ଟା ଖାଏ। ଆଜି ବରା ହଁ ଆଗେନୁ ଲେଟ ହବ ଖାଇବା ଆଉ।
ଆମର ଦିଟା ସାଢ଼ଟା ତିନିଟା ସମସ୍
ହଁ ମୁଁ ଆଜି ଟିକେ ଶୀଘ୍ର ଖାଦେଇଚି। ହଁ ଆମ ଏଇ ବହୁ ନାଇଁ ବୋହୂ କହିଲା ମମି ଖାଇଦବା ମୁ କହିଲି ହଁ ଖାଇଦବା କାମ ଛିଣ୍ଡିଯିବ। ଯୋଉଟା ସ୍କୁଲରେ ଆସିଲେ ତାକୁ ସେ କହିଦବ ନା। ଆଉ ତାପରେ ଆଉ କେ ଘରେ କେହି ନାହାନ୍ତି। କେହି ବି ନାହାନ୍ତି ଖାଇଦବ ଚିଣ୍ଡି ଯିବ ଆଉ
ଆମର ଏମିତି ମା ଖାଇ ବସିଲା ବେଳେ ଆମ ଦି ବୋହ ଖାଇଦବା ସାଙ୍ଗ ହେଇକି ତିନି ଜଣାଙ୍କୁ ବସିକି ଖାଇଦବୁ ସରିଲା କାମ। ତାପରେ ପୁଅ ପିଲା ତାଙ୍କର ଜଳଖିଆ ଖାଇଥିବେ ନା। ସେମାନେ ସାଧିକା
ନାଇଁ ଯୁଗ ଥିଲା ଗୋଟେ ଥିଲା ରେଷ୍ଟିକ ରେଶନ ଘର ପୁଅ ପିଲା କି ବଡ ଲୋକ ନ ଖାଇଲେ
ଆମର ଏମିତି ନାହିଁ ଯାହାକୁ ଭୋକ ହେଲା ସେ ଖାଉ।
ଆ ସେଇଟା ସପ୍ତ ଠିକ ପେଟରେ ଭୋକ ରଖିକି ଅପେକ୍ଷା କରିକିରି ଯୋଉ
ଆମର ବୁଲି ବୁଲି ତ ଥାଇବି ସେମିତି ନାହିଁ ଯେ
ହଁ।
କିଛି ଆମର ବାରଣ ଚାରଣ ନାହିଁ ଆମର ରୋଷେଇ ଘରେ ଠିଆ ହେଇକିରି ଖାଇଦବୁ ବୋହୂ ଗୁରା ଚାଖିଦବୁ ଟିକେ କେମିତି କଷ୍
ଆଉ ଆଉ ସେଇଟା ଆଉ ଯୁଗ ଅଛି କି ପାଖରେ ଚାକିର କେମିତି ଲାଗୁଛି ରୋଷେଇଟରେ କରିବ ଆଉ ଏ ନ ଜାଣିକି।
ଆମ ମା କହିଲେ ମା ଥିଲାବେଳେ ଟିକେ ଇ କଥାୁ କିନ୍ତୁ କହନ୍ତୁ ମା କୁ ଚଳେଇ ଦଉଛନ୍ତି କିଛି ନାହିଁ ସିଏ ବି ଆମ ଅଇଁଠା ଖାଇ ଦଉଛନ୍ତି କିଛି ନା କହିଲେ ହମଝଅ ଟା।
ନା ନା କଣ ଅଛି ଏଥିରେ କିଛି ନାହିଁ କିଛି ନାଇଁ। ଶାଶୁ ବୋହୂଙ୍କର ଯେତେ ସାଙ୍ଗସାଥିୀ ଭଳିଆ ବଣ୍ଡିିକି ରହିବ ଘରଟା ଭଲ ଖୁସିରେ ଚାଲିବ। ଡର ରହିଲେ ଡର ରହିଲା ତ ଠିକ। ଦର ଅର୍ଥ ନୁହଁ ତ ଶାସନ ଭୟ ନାହିଁ। ଆଉ ସମ୍ମାନ ସମ୍ମାନ ଦଉଥିବ ମାନେ ମା ଯ ନା ଡର ଟା ରହିଲେ କଣ ଭଲ କି ଭଲ ନୁହେଁ। ଫ୍ରୀ ସବୁ କଥାବାର୍ତା ହେଲେ ସବୁ ସମା ହଁ ଆଉ ସବୁ କଥା ସେୟାର କରିପାରୁଥିବ ସବୁ ମନ କଥା ବୁଝି ପାରୁଥିବ।
ନାମ ମାଟି ସେତି ଯାହା କରିବେ ଦି ବୋଉଙ୍କ ପାଇଁ ଏକା ଯଦି ଶାଢୀ ପି କିଣିଯିବେ ଏକା।
ହଁ ସେଇଟା ଠିକ ବାପାଙ୍କ ଘର କୋଉଠି ବଡପାଙ୍କ ଘର।
ତାଙ୍କର କଟକ ଏଇ ଯୋଉ ବିନ୍ଧାଣିୀ ମା।
ହଁ ବିନ୍ଧାାଣିମା ଜାଣଛିି ସେ ବିନ୍ଧାଣିମା ଦେଇକି ତ ଆମ ବଡ ବୋଉ ଘର ଯୋଉ ରତାପଟା ସେ ବିନ୍ଧାଣିମା ଡେଇକି ଯିବ
ନାଁ କଣ ସାଙ୍କରପଳ ଗାଁ ନା।
ଆଉ ରକ୍ତପଟା ବା ଦେ ବିନ୍ଧାଣିମା ଡେଇଁକି ଯିବ ବିନ୍ଧାଣିମା ଟା ରୋଡ ସାଇଡ ରେ ତାକୁ ଡେଇଁକି ଆଗକୁ ଯିବ। ହଁ ଦେଖିଛି ଶାଇଟରେ କ ଆ ତାଙ୍କ ଶାଢୀ ସବୁ ଯୋଉ କପଡା ଲୁଗା ସବୁ ତିଆରି ହବ ତାଙ୍କ ବୁଧା ନୁଆଁରେ।
ହଁ ସେ ଯୋଉ ଏଇଟା କଣ କି କ କି ଲୁଗା କେଜାଣି।
ଏଟ କଣ ଗୋଟେ ତାଙ୍କର କହୁ ମା
ହଁ ତାଙ୍କ ମାଣିଆ ବନ୍ଧା ତାଙ୍କର ସବୁ ସେଇଠି ସମସ୍ତେ ସୂତା ଆଣିକି କରିକି କରଛନ୍ତି।
କରୁଛନ୍ତି ବା ମାନେ ସେଠି ସାଇଡ ରେ ଦେଖିବ ଖାଲି ସବୁ ସୂତା ସବୁ।
ସମସ୍ତେ ସ୍ତ୍ରୀ ଲୋକ ଗଡା ଭି ତାଙ୍କର
ମା ହ ସମସ୍ତେ ପା ବିନ୍ଧଣୀମା ସ ସେପଟେ ମୋ ମାମୁଁ ଘରକୁ ବି ପାଖ ସେପଟେ ବି ତାଙ୍କର ରାସ୍ତା ଅଛି।
ହୁଁ
ହ ଆଉ ଇଏ ମାଙ୍କ ଘର କୋଉଠି ଚାଷ ମାଙ୍କ ଘର।
କୋଉଠି କହିଲ ଶାଶୁ ମାଙ୍କର ସେ ଏଇ ଢେଙ୍କାନାଳ।
ସେଇ ଦେ ଖାିବ ନା ଏଇ ଗଣେଶ ଚୌଜାର ହଁ ନନନ୍ଦ ନାହାନ୍ତି ନା ଅଛନ୍ତି।
ସେ ମାଆଙ୍କର। ଏଇଟା ମୋର ନାଇଁ ଆମେ ଦି ପୁଅ।
ଦି ପୁଅ ମାଙ୍କର ନନନ୍ଦ ଅଛନ୍ତି।
ତାଙ୍କର ଗୋଟେ ନନନ୍ଦ ପିଇସି ଶାଶୁ ଆମ ଘର ସାମ୍ନାରେ।
ଏଇଠି ପାଖରେ ତାମାନେ ଦୁରିଆ ଦେଇ ନାହାନ୍ତି ଆଉ କେବଳ ବଡବାପାଙ୍କ ଘର ଟିକେ ବିଧା ନିଆ ବିନ୍ଧାନ ନା ବେଶି ଦୂର ନୁହମ ବିନ
ହଁ ତାଙ୍କର ଆମ ଟା ଟିକେ ଅଧିକ ଆମଟାକୁ ଏତେ ବାଟକୁ ଇଏ ହଉଛନ୍ତି। କଣ ନା ହେପଟ ଲାଇନ କେହି ଥାନ୍ତି ନା ଆଙ୍କର ସବୁ କଟକ ଲାଇନ। ଛଦିଆ ଲାଇନି ସବୁ ଆଙ୍କର ସବୁ ଏପଟ ଲାଇନ କଟକ ବଡମ୍ବା।
ହଁ ହଉ ଆ ତମାକଟର ତ ତମକୁ ପାଖରେ ଅଳ୍ପ ବାଟ ଆଉ କଣ।
ହଁ ଆମର ଚାର ପାଞ୍ଚ କିଲୋମିଟର ଖାଲି ବାଇପାସ ଡେଇଲେ ମାର୍କେଟ।
ହଁ ଆଉ ଲକ୍ଷ୍ମୀ ପୂଜା ଆରାମସେ ଦେଖୁଥିବ ଆଉ କଣ।
ଲକ୍ଷ୍ମୀ ପୂଜା ହଁ ଏଠି ଯାଇକି ଦେଖୁ ମାର୍କେଟ ରେ ଘର ଅଛି। ହଁ ମାର୍କେଟରେ ଘର ଅଛି ଏଠି ଯାଇକି ବି ଦେଖିପାରୁ।
ଏଇ ପୋଷ୍ଟାଲା ସାମ୍ନା ରେ ଯୋଉ ଘର ଗୁରା। ହଁ ପୋଷ୍ଟାଲ ସାମ୍ନା ରେ ଯୋଉ ଚା ଫା ଦୋକାନ ହୋଟେଲଟା ତାରିଣୀ ହୋଟେଲଟା ସେ।
ସତେକି ମୁଁ ଦେଖିଛି ସେ ଜାଗା ଟା କିନ୍ତୁ ଦେଖି କୋଉଟା ମାର୍କ କରିବା ଏଥର।
ହଁ ସେଟ ଏପଟେ ଫଳମୂଳ ନାହିଁ ପୋଷ୍ଟାଲ ସାମ୍ନା ଟା ଫଳ ଫଳ ଦୋକାନ ଏପଟେ ହୋଟେଲ ଟା।
ହଁ ଓହୋ ଆ ହୋ ଭଲ ଜାଗାରେ ତ। ମାର୍କେଟ ଉପରେ ଥିଲା ସବୁ ଜିନିଷ ଦେଖି ପାରିବ ଭଲ। ରଥଯାତ୍ରା ଦେଖିବ ବି ସୁବିଧା।
ସବୁ କିଛି। ଆମ ଟିକେ ଆମର ଯାହା ଟିକେ କଣ କହିଲୁ ବାଙ୍କେ ହେଇକି ଅଛି ଛକ ଆମର ଅଛି। ଛକରେ ସବୁ ମିଳୁଛି ତଥାପି ମାର୍କେଟରେ ଏ ପୁଅଟା ଆଉ ଥିଲା ସେଇଟ କାଲି ରାତି ଆଠଟା ସାଢେ ଆଠଟା ବେଳ କୁ ନେଇଗଲି ମାର୍କେଟ ତ ବୁଲେଇକି ଆଣିଚି ହାରୀ ସେଇଟା ବି ଡର କାଳେ ଡର ଚମଙ୍କା କରିଥିବ ବୋଲି।
ଅହୋ ନାଇଁ ରାତିରେ ବି କାହିଁ ନଉଛ ଛୁଆ ବାହାରକୁ ଏତେ ଛୋଟ ଛୁଆ କୁ?
ଛି ଯେ ତାକୁ ଛାଡିକି କାହା ବାଇକିରେ ଯାଇଥିଲେ ନେଇନଥାନ୍ତି।
ହଁ ଓ ହୋ। ହଁ ଏ କମିଯିବ ମେଡିସିନ ଖାଇଲେ କମିଯିବ ଆଉ ବ୍ୟସ୍ତ କାଈ ହେଉଛ। କମିଯିବ।
ଖାଇନି କିଛି ସେମିତି ଶୋଇ ପଡ଼ିଲା ତାକୁ ପୁଣି ସନ୍ଧ୍ୟାବେଳୁ ବାହାର କରି ଫୁଣି ଯିବି ମେଡିକାଲ ଘର କେହି ନାହାନ୍ତି ପୁଅ ପିଲା ସବୁ ପଳେଇଛନ୍ତି କ୍ରିକେଟ।
ଜର ଟା ରହିଲେ ବି ପାଟି କିି କିଛି ଭଲ ଲାଗିବନି ନା।
ମେନ ହେଉଚି ଘରେ ପୁଅପିଲା କେହି ନାହାନ୍ତି।
ଆଉ ପୁଅ ପିଲା ନ ରହିଲେ କଣ କରିବ ଘରେ।
ପଳେଇଛନ୍ତି ସବୁ କ୍ରିକେଟ ଖେଳ ହଉଛି ତ। ଅଲ ଓଡିଶା ପଳେଇଛନ୍ତି ସବୁ କଟକ ଖେଳିବାକୁ।
ଓ ହୋ ଆଉ ସବୁ ଘରେ ଆମ ଘରେ ତ ମୋ ପୁଅ ମାନେ ସେମିତି। ଯା ହୋଉ ଆମର ଏମିତି ଘରେ ସବୁ କ୍ରିକେଟ ପ୍ରେମୀ। ପୁଅ ତ ଗୋଟେ ଘରେ ପୁରେଇ ଦେଇଛି ବ୍ୟଟ ପୁରା ଫୁଲ।
ହଁ କ୍ରିକେଟ୍ ପକେଇଲେ ଚେୟାର ପକେଇ ବସିବ ଏପଟେ ଡାଇିଂ ଟେବୁଲ ପାଖରେ ଟିଭି ଲାଗିଥିବ ବାରଟା ଗୋଟେ ଯାଇଏ ଟିଭି ଲାଗିଥିବ ଛଅ ମାଇଲା ଚାରି ମାଇଲା ଏମିତି ହେଉଥିବେ। ମୁଁ କିନ୍ତୁ କ୍ରିକେଟ ର କିଛି ଜାଣିନି କେତେଟା ବଲ କେତଟା ବ୍ୟାଟ୍ କିଛି ଜାଣିନି।
କଣ କହିଲ?
ମୁଁ କହିଲି କ୍ରିକେଟ ର କିଛି ଜାଣିନି କେତଟା ବଲ୍ କେତଟା ବ୍ୟାଟ୍ ବି ମୁଁ ଜାଣିନି ଖାଲି ସେମାନ କତ୍ ସେଇଠି ବସି ସେମାନେ ହସିବା କଥ୍ ହଁ ମୁଁ ଶୁଣିକି ଖାଲି ଦେ
ହଁ ହଁ ସେ କାହିଁକି ହସିଲେ ମୁଁ ଟିକେ ହସିଦେବୀ ଆଉ ହୁ ହୁ। ହଁ ଆ ନା ମୁଁ ପୋଏନେ କ୍ରିକେଟେରେ ଯଦି ଦେଖୁଥିବେ ଖେଳ ଚାରିଆଡେ ବୁଲୁନି ସେ ଖେଳେ ସବୁଆଡେ ଯାଏ ଖେଳିଆ ପାଇଁ ଆମ୍ ମଝିଆଁ ପୁଅ ସବୁଆଡେ ଏବେ ତ ନାହିଁ ସବୁଆଡେ ଏ ଖେଳ ବିନା ତାକୁ କିଛି ଦେଖା ଯିବନି ଆଗେ ଖେଳ ପଛରେ ଆ ଆଗ୍ ଡୁପ୍। ଖୁସି ତାଙ୍କର ହେରା ଗୋଟେ ଆଉ ଆମସ ବେଶ୍ କ୍ରିକେଟେ ଖେଳ ପ୍ରତି ଗୋଟେ ଦୁର୍ବଳତା ଆଉ।
ହଁ, ଯାହା ହେଇଯାଉ କିନ୍ତୁ କିର୍କେଟ ଛାଡିବେନି। ପାରାଦୀପୀ-ଇ ମାନେ ସବୁ ଯାଉଛନ୍ତି ଗଞ୍ଜାମ ଏଇଆଡେ ଯାଉଛନ୍ତି ଖେଳି। ହଁ ଅଲ ଓଡିଶାରେ ମିଶିଚନ୍ତି କି?
ଓହୋ।
ଅଲ ଓଡ଼ିଶା ଡିଷ୍ଟିକ ଇଏରେ ଯାଉଛନ୍ତି ଖେଳି।
ଆ ଯାଆନ୍ତୁ ଏଟା ଗୋଟେ ସମୟ ତାଙ୍କର ତାଙ୍କ ଖ ତାପରେ ଯିଏ ଯୋଉ ପ୍ରତି ତା ଦୁର୍ବଳତା ତାର ସେଇ ଆଡୁକୁ ସିଏ ଧାଇଁବ ଆମେ ଆଉ କହିଲେ ହବ କି?
ମତେ କୋଉଛନ୍ତି ଝିଅ ପିଲା ଟି କ୍ରିକେଟ୍ ଖେଳୁଚନ୍ତି ତମେ ଖେଳୁନ ମୁଁ କଲି ହଁ ମୁଁ ଜାଣିନି କୋଉଠି ଛଅ କୋଉଠି ଚାରି ମାରିଦେବି କିଛି ଜାଣିନି‌? ଖାଲି କବାଡ଼ି କହିବ ଯଦି ବଢିଆ କବାଡ଼ି ଖେଳି
ସୋଅଗ ସବୁଡା ସମସ୍ତେ କଣ କରିପାରିବେ?
ହଁ ସିଏ ରାତିରୁ ଉଠେଇକି ବି କହିବେ ଖେଳ ବିଷୟରେ?
ହୁଁ। ହୁଁ ଆ ଆଜି ସୁବିଦେ ଉଁ ସୁବିଧା ହେଲେ ପୁଅଟାକୁ ନେଇକି ଟିକେ ଦେଖେଇ ଦେବି। ଦେଖେଇକି ଆଣିବ ଆ ଜର କମିଲା କି ନାହିଁ ବ ଲଗେଇକିରି ପୁଣି ଫୋନ କରିବ କେତବେଳେ ଆଉ
ଆଜ୍ଞା ଆଜ୍ଞା ହଉ ଆଜ୍ଞା।